ହାଲୋ।
ହଁ ଝିଅ କଣ କରୁଚ?
ଏଇଟି ବସିଥିଲି ଆଉ ଦିଦି ପ୍ରଣାମ। ଦିଦି ପ୍ରଣାମ।
ହଁ ହ ହଁ।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ତମେ ଭଲ ଅଛ?
ହଁ ଭଲ ଅଛି ଆଉ ଘରେ ଆପଣଙ୍କର କିଏ କିଏ ସବୁ ଅଛନ୍ତି?
ଘରେ ଆମର ଅବିକା ତ ମାନେ ଶାଶୁଘରେ ଅଛି ଶାଶୁଘରେ ମୋ ଝିଅ ମୋ ମାନେ ମୋ ସ୍ୱାମୀ ଆଉ ଶାଶୁ ଶଶୁର। ଆ ଏବେ ଜା ଅଛି ଆ ଉଁ ଦିଅର ଅଛନ୍ତି ବାହାରେ ଚାକିରି କରିଚନ୍ତି ଆଉ।
ଓ ହୋ। ଆଉ ଆଜି କଣ ଖାଇବା ହେଇଥିଲା?
ଖାଇବା ସକାଳେ ହେଇଥିଲା ଆମର ପଖାଳ ଭାତ। ଆଉ ଭଜା ଭଜି ହେଇଥିଲା ବଡିଚୂୁରା ହେଇଥିଲା ଆଉ ଗୁରୁବାର ତ ସାଧା ସବୁ ଆଉ। ଶାଗଭଜା ଏମତି ଆଉ ତମେ କଣ ଖାଇଚ?
ଆମର ବି ଆଜି ପଖାଳ ହେଇଥିଲା।
ହଁ।
ଆଉ। ଭଜା ଭଜି ବି ସବୁ ହେଇଥିଲା।
ହଁ ପଖାଳକୁ ତ ଭଜା ଭଜି ମାନେ ତାର ପାଗ ତା ଜି ନିହାତି ଦରକାର ଆଉ ଏ ଆଉ ଅଲଗା କିଛି ଭଲ ଲାଗିବନି।
ଖାଇ ହେବନି ଆଉ କାହା ସହିତ।
ହଁ। ତାପରେ ଆଉ ଗୋଟେ ଜିନିଷ ଆମର ଉଁ ଶୁଖୁଆ କି ମାଛ ବି ସେଥିରେ ଇ ମାନେ ଜଏନ୍ କଲେ ଭଲ ଲାଗେ କିନ୍ତୁ ଏବେ କଣ ନା ଟା ଗୁରୁବାର ତ ଖାଇ ହବନି।
ହଁ।
ତାର ବାରକୁ ନେଇକି ପୁଣି ଖାଇବ ନା।
ଆମ ଘରେ ମାନେ ବେଶି ଟାଇମ୍ ବି ଆଇଁଷ ହୁଏନି ମାସକୁ ଦୁଇରୁ ତି ଦି ଦି ତିନିଥର ହବ।
ଆମର ଘରେ ସେମତି ହେଲେ କେହି ଖାଇବେନି ଝିଅ ମାନେ ଆମର ଗୋଟେ ଜିନିଷ ହଉଚି ଆମିଷ ସମସ୍ତେ। ଖାସ୍ କରି ମୋ ଶାଶୁ ଆଉ ଆଉ ମୋ ସ୍ବାମୀ ଦି ଜଣ ଯାକ ଆଇଁଷ ପ୍ରିୟ। ସିଏ ଟିକେ-ହଁ ହୁଁ ହୁଁ। ଶାଶଵତ ସୁଖୁଆ ଟିକେ ଲାଗି ମାନେ ସିଏ ବି ସେଇଟା ବାଉଳି କିନ୍ତୁ ମାନେ ଗୋଟେ ଜିନିଷ ତାଙ୍କର ସ୍କ୍ରିନ୍ ପ୍ରୋବ୍ଲେମ ବି ରହୁଛି ନା ତ ସେଇଟା କୁଣ୍ଡେଇ କାନ୍ଦେଇ ହଉଛି। ଖାଇଲେ ତଥାପି ସେ ଶୁଣ ଡକ୍ଟର ମନା କରୁଛନ୍ତି ମାନେ ଅଣ୍ଡା, ଶୁଖୁଆ, ତାପରେ ଚି ଚିକେନ୍ ସବୁ ମନା କରୁଛନ୍ତି ହଁ ସେ ଚିଙ୍ଗୁଡି ଏସବୁ ମନା କରୁଛନ୍ତି। ମାନେ ତାଙ୍କୁ ନଦେଲେ ବି ଆମେ ରୁମ୍ ଆଡ଼େ ଥିବୁ ସେ ଆସିକି ଲୁଚେଏକି ଖାଇଦେଇ ଥିବେ।
ତାଙ୍କୁ ଭଲ ତାଙ୍କୁ ଭଲ ବୋଧେ ଆଉ।
ତାଙ୍କର ଅଭ୍ୟାସ ଅଛି ମାନେ ଆମିଷ ଖାଇବା କିନ୍ତୁ ରୋଗକୁ ସିଏ ବି ଜଗୁନାହାନ୍ତି ନା ସେଇଟା ତାପରେ ଏବେ ଡାଇବେଟିସ୍ ପୁଣି ତାଙ୍କର ହାଇ ହେଇଯାଇଛି ଚାରିଶହ ଅଛି ହେଲା। ତ ତାପରେ ବି ଏମିତି କଣ ଘରେ ସିମେଇମେସି ମୁଁ କହିବା ତ ଯଦି ଜଣଙ୍କର ରୋଗ ହଉଛି ତା ବୋଲି ଘର ବଂଶ କେହି ବି ଖାଇବେନି କି କୌଣସି ଜିନିଷ। ସେ ପୂରା ରାଗିକି ଘରୁ କାହିଁକି ଆଳୁ ଆସୁଛି। ହଁ ଏମିତି ପୁରା ଚିଡ଼ିବେ ଯଦି କଣ ତରକାରୀ ଖାଉଛି। ତାଙ୍କୁ ଯଦି ସାଧା କିଛି ଦିଆଯାଉଛି ତାହେଲେ ଖାଇବେନି। ଏମତି ବୋହୁତ୍
ତାଙ୍କୁ ସେ ଆମିଷ ଦିଅ ଆଉ।
ହଁ ହଁ ହଁ।
ଆଉ ରଥଯାତ୍ରା ଆଉ କୁଆଡ଼େ ଯିବେ ଭାବିଛନ୍ତି? ନା କଣ ପୁରୀ ଯିବେ ନା ପାଖରେ?
ଏଠି ହଉଛି ଆମ ମାନେ ଗାଁ ରେ ହଉଛି ଆମ ଘର ପାଖରେ ହଉଛି ଘର ପାଖ ପାଖରେ ମନ୍ଦିର। ଅବେକାା ରଥ ତିଆରି ତ ଚାଲିଛି। ସରିବା ଉପରେ ବର୍ତ୍ତମାନ ରଥଯାତ୍ରା ପାଖ ଖେିଲଣି ନା ସରିବା ଉପରେ ବି? ତ
ଗହଳି ଆଉ ଖାଲି ଟାଇମ୍ ରେ ଯିବ ବରଂ ଭଲ।
ହଁ ମାନେ ପର୍ବପର୍ବାଣି ତ ବିଲ୍ କୁଲ୍ ନାହିଁ ଯାଇ ମାନେ ଯାଇକି ଠିକ୍ ରେ ଦର୍ଶନ ବି କରିପାରିବନି ଠାକୁରଙ୍କୁ।
ହୁଁ।
ମୁଁ ମୋର ମାନେ ଜୀବନ ଭିତରେ ବୋଧେ ଗୋଟେ ଥର ଯାଇଥିଲି ଆମର ସୁନାବେଶକୁ।
ହଁ।
ତ ରଥରେ ଠାକୁରଙ୍କୁ ସେ ଗୋଟ ଥର ହିଁ ଦେଖିଥିଲି। କିନ୍ତୁ ସୁନାବେଶ ହେଇନଥିଲେ ସୁନାବେଶ ସନ୍ଧ୍ୟା ଟାଇମ୍ ରେ ରେ ହୁଅନ୍ତି ନା ତ ମୁଁ ମାନେ ଦିନ ବେଳୁ ଯାଇକି ଟ୍ରେନ ରେ ପଳେଇ ଆସିଛି। ତମେ କେବେ ଯାଇଛ?
ନାଇଁ ମାମା ସବୁବେଳେ କହିବ ରଥରେ ଠାକୁର ଥିଲାବେଳେ ଦେଖିଲେ ଭଲ। କିନ୍ତୁ ଏଇ ଗହଳି ରେ ବି ଛାଡନ୍ତିନି କିଛି।
ହଁ କେମିତି ମାନେ ଗୋଟେ ଜିନିଷ ଭଲ ତ ଜାଣିଛୁ କିନ୍ତୁ ସେଇଠି ନିଜେ ଯୋଉମାନେ ରୁହନ୍ତି ପୁରୀରେ ସେମାନେ ବି ନିଜେ ଠିକ୍ ରେ ଦର୍ଶନ କରିପାରନ୍ତିନି। ଆମେ ତ ସେ ଏତେ ବାଟ ଯିବା। ତାପରେ ରଥଯାତ୍ରା ପାଇଁ କେତେ କୁଆଡୁ ଆସୁଛନ୍ତି ଲୋକ।
ହଁ, ମାମା ସେଥିପାଇଁ କହିବ ଖାଲି ଟାଇମ୍ରେ ଯିବ। ଭଲସେ ଦର୍ଶନ କରିକି ଆଶିବ ଏଇ ଭିଡ଼ରେ। ମୁଁ ତୁମମାନଙ୍କୁ ନେଇକି ଯିବିନି।
ମୋର ପୁରୀରେ ଗୋଟେ ଭଲ ଗୋଟେ ଅନୁଭୂତି ଜିକହୁଛି ମାନେ ଗୋଟେ ଥର ଏମିତି ଆମେ ଯାଇଥିଲୁ ଆମ ପରିବାର ସମସ୍ତେ, ଶାଶୁ ଶ୍ୱଶୁର ମୋ ଝିଅ ଜନ୍ମହେଇନଥିଲା। ଫାଷ୍ଟ ବର୍ଷ ମୋର ବାହାଘର ଯୋଉ ବର୍ଷ ସେ ବର୍ଷ ହିଁ ଯାଇଥିଲୁ। ଶାଶୁ ଶଶୁର ଆଉ ଆମେ ଦୁଇ ଜଣ ଯାଇଥିଲୁ ତ ଯେତେବେଳେ ଦର୍ଶନ କରିବା ପାଇଁ ଗଲୁ ବୋହୁତ୍ ଭିଡ ଥିଲା ମନ୍ଦିର ଭିତରେ। ସେଟା ଆମର ଯୋଉ ପଣ୍ଡା ମାନେ ତୁଳସୀ ପତ୍ର ଦିଅନ୍ତି ନା ଯେତେବେଳେ ଆମର ଠାକୁରଙ୍କ ସାମ୍ନାରେ ଯୋଉମାନେ ଠିଆ ହୁଅନ୍ତି ତୁଳସୀ ପତ୍ର ସେଠି ଦିଅନ୍ତି। ମାନେ କାହିଁକି ଜାଣେ ମତେ ବହୁତ କାନ୍ଦ ଲାଗିଲା ହେଲା ମୁଁ ହା ତ ବଢେଇଛି ମତେ ତୁଳସୀ ପତ୍ର ଜମା ବି ଦଉନାହାନ୍ତି। କାହିଁକିନା ସେଠି ଗୋଟେ ଜିନିଷ ଦେଖିଲି ଯିଏ ପଇସା ଦଉଛି ତାକୁ ଦଉଛନ୍ତି।
ହଁ ଯେ ପଇସା ପୁଣି ପଇସା ଦେଲେ ବି ଭିତରକୁ ବି ଛାଡୁଛନ୍ତି।
ହଁ ତ ମୋ ମାନେ ମୋ ସ୍ଵାମୀ ସେ ପଇସା ଦେଲେ ମୋ ହାତରେ ପଇସା ନାହିଁ ତାଙ୍କ ପାଖରେ ସବୁଯାକ ଥିଲା ତ ମୁଁ ଦେଇନି ମାନେ ମତେ ଦେଇନାହାନ୍ତି ଆଉ ତାଙ୍କୁ ଦେଇ ସାରିଲେଣି ସେ ବାହାରିକି ପଳେଇଲେଣି ମୁଁ କହିଲି ନାଇଁ ମୁଁ ନେଇକି ଯିବି। ତ ମୁଁ କାନ୍ଦିଲି ମୁଁ କହିଲି ମୁଁ ଆସିଛି ଖାଲି ହାତରେ ଯିବି। ମାନେ ବିଶ୍ୱାସ କରିବନି ଗୋଟେ ଶୂନ୍ୟରୁ ଯେମିତି ଉଡ଼ିକି ଆସିଲା ଭଳିଆ ମୋ ପାପୁଲିରେ ଆସିକି ଗୋଟେ ତୁଳସୀ ପତ୍ର ଗୋଟେ ପତ୍ରଟେ ପଡିଲା। ମାନେ ମୁଁ ଏତେ ଖୁସି ହେଇଯାଇଥିଲି ମୁଁ କହିଲି ଯାହା ଆଉ ମାନେ ଠାକୁରଙ୍କୁ ମାଗିଲି କେବଳ ଗୋଟେ ତୁଳସୀ ପତ୍ର ଆଉ ମୋର ମାନେ ଆସିବା ଟା ସାର୍ଥକ ହେଇଗଲା ଏଠି।
ହଁ।
ସେଥିରେ ମୁଁ ବହୁତ ଖୁସି ହେଇଥିଲି ମାନେ ଏମିତି କେବେ ବି ମୋ ସହିତ ହେଇନଥିଲା।
ପଣ୍ଡାମାନେ ନଦେଲେ ବି ଠାକୁର ଆଣିକି ଦେଲେ।
ହଁ ହ। ମୁଁ ଆସିକି କହିଲି ମାନେ କାନ୍ଦୁଥାଏ କହୁଥାଏ ଯେ ଦେଖ ମାନେ ମତେ ସେମାନେ ଦେଲେନି ହେଲେ ମୋ ହାତ ଭିତରେ ତୁଳସୀ ପତ୍ର ଆସିକି ପଡିଛି। ତାପରେ ଆଜିକାଲି କଣ ହଉଛି ନା ମାନେ ମନ୍ଦିର ଗୁଡାକୁ ଗୋଟେ ଯୋଉ କୁହନ୍ତି ନା ବେପାର ଗୁଡା କରିସନ୍ତି ବିଜନେସ୍ କରିସାରିଲେଣି।
ହଁ ବା।
ମାନେ ଯାହା ଟିକେ ହେଲେ ଖାଲି ଟଙ୍କା ହେଲେ ସବୁ କିଛି ହଉଛି ଅବିକା ଖୁନ ମାନେ ସବୁଥିରେ ହେଇଗଲାଣି ଭି ଆଇ ପି ଦର୍ଶନ ପାଇଁ ଟଙ୍କା। ଯିଏ ଆଠ ଦଶ ହଜାର ଟଙ୍କା ଧରେଇ ଦଉଛି ତାକୁ କୁ ମାନେ ପୁରା ଭି ଆଇ ପି ଦର୍ଶନ କରାହଉଛି ହଁ ଭି ଆଇ ପି ଲୋକ ନ ହେଇଥାଉ ଖୁନ ଆମ ଭଳିଆ ମାନେ ଏମିତି ସାଧାରଣ ଲୋକ ହେଲେ ବି ସେ ଭି ଆଇ ପି ଦର୍ଶନ କରୁଛି।
ମାନେ ଯାହାର ଭି ଆଇ ପି ଦର୍ଶନ କାର୍ଡ ଥିବ ଯୋଉମାନେ ସେମାନେ କହିବେ। କିନ୍ତୁ ଯେଉଁମାନେ ପଇସା ଦେଉଛନ୍ତି ସେମାନେ ବି କରିପାରୁଛନ୍ତି।
ଏଇଟା ହଉଛି ଗୋଟେ ବୈଠକ ବସିଥିଲା ଆମର ଯୋଉ ଆସିଥିଲେ ଅ ଉପମୁଖ୍ୟମନ୍ତ୍ରୀ ଆସିଥିଲେ ତ ପ୍ରଭାତୀ ପରିଡା ଆସିଥିଲେ। ତାଙ୍କୁ ନେଇକି ବି ମାନେ ମ ବୈଠକ ବସିଥିଲା ତଥାପି ସେଠି କିଛି ସମାଧାନ ହେଲାନି। ଆମ ସାଧାରଣ ଲୋକ ପାଇଁ କିଛି ନାହିଁ।
ପଇସା ଅଛି ମାନେ ଏଗୁଡା କିଛି ସମାଧାନ ହେଇପାରିବନି।
ସେଇ କଥା ତ। ଏଠି କଣ୍ଟିଲର ବି ସେ ସେମ ହେଇଗଲାଣି ନା କଣ୍ଟିଲର ବି ସେମିତି ପଇସା।
ମୁଁ ଛୋଟବେଳେ ଯାଇଥିଲି ପୁରୀଠାରୁ କଣ୍ଟିଲୋ ରେ ବେଶୀ ଯେଉଁଠିକି ଯିବ ସେଇଠି ପଇସା। ଖାଲିି ପଇସା।
ନାଇଁ ଗୋଟେ ଜିନିଷ ମୁଁ କହୁଛି ମାନେ ଗୋଟେ ଜିନିଷ ଦେଖ ଆମେ ଛୋଟ ଛୋଟ ମନ୍ଦିରକୁ ଯାଉନି ହଁ ବଡ ମନ୍ଦିର ଯିବା ମାନେ ଭଲ ମାନେ ସବୁଆଡେ ଆସୁଛନ୍ତି ଆମେ ବି ଯିବା କିନ୍ତୁ ଆମ ଗାଁ ମନ୍ଦିର ପ୍ରକୃତରେ ସବୁଠୁ ଭଲ, ଆମର ଏଠି ଜଗନ୍ନାଥ ମନ୍ଦିର ଅଛନ୍ତି ଆମେ ଗଲେ ଆରାମ୍ ସେ ମାନେ ଭଲସେ ପୁରା ଦର୍ଶନ କରିକି ଆସିଵା ଠାକୁରଙ୍କୁ। ଯେତ ତେ ସମୟ ଚାହିଁବ ବସିବ ମାନେ ନିଜ ଦୁଃଖ ବି କହିପାରିବ ଠାକୁରଙ୍କୁ।
ସବୁରି ଠାକୁର ସବୁଠି ଠାକୁର ଅଛନ୍ତି ଠାକୁର ଆଜ୍ଞା ଏଇଠି ବି ଜଗନ୍ନାଥ ମନ୍ଦିର ଅଛନ୍ତି। ଏଇଠିକି ବି ମୁଁ ଯାଏ।
ହୁଁ।
ଜଗନ୍ନାଥ ମନ୍ଦିର ଅଛି, ଏଟି ଗୋଟେ ଶିବ ମନ୍ଦିର ଅଛି ପାଖରେ।
ଆମର ଏଠି ଝିଅ ସବୁ ମାନେ ମୁଁ ମୋ ଶାଶୁଘର ଗାଁ ରେ ସବୁ ପୁଅମାନେ ପୁନେଇ ପର୍ବ ସବୁ ହୁଏ ସବୁ ଯାତ୍ରା ବି ହୁଏ। ଦଶହରା ବି ଏଠି ସେ ପୁରା ଚାରି ଦିନି ହଉଚି। ତାପରେ ରଥଯାତ୍ରା ହଉଚି, ଦୋଳ ପୂର୍ଣ୍ଣିମା ହଉଚି ସବୁ ଜିନିଷ ହଉଚି। ରାସ ତ ଏଠି ଆମର ଯୋଉ, ହଁ ସବୁ ହଉଚି। ହଁ କାର୍ତ୍ତିକ ମାସରେ ଆମର ଏଠି ରାସ ହଉଚି, ଉଁ ଚାରି ଦିନି ପୁରା ମାନେ ମାସଟାଅଙ୍କ ତ ସବୁ ଯାହାକି ମନ୍ଦିରରେ ଦୀପ ଜାଳିବେ ଆମର ସବୁଦିନି ସନ୍ଧ୍ୟାରେ। ମାନେ ନଦିଆ ସଂକୀର୍ତ୍ତନ ଯିବେ ଆଉ ଟୋଟାଲ୍ ଆଖପାଖର ଗାଁ ଲୋକ ବି ଆସୁଚନ୍ତି, ଏଇ ଗାଁ ଲୋକ ବି ଯାଉଚନ୍ତି, ବହୁତ ଲୋକ ଭିଡ ହୁଅନ୍ତି। ମାନେ ମନ୍ଦିର ପରିକ୍ରମା କରନ୍ତି, ତାପରେ ନଦିଆ ଆକା ହୁଏ। ହଁ ମାନେ ଏମିତି ମାସ ଟାଙ୍କ ହୁଏ। କିନ୍ତୁ ଲାଷ୍ଟ୍ ଚାରିଦିନି ଆମର ବହୁତ ମାନେ ଧୁମ୍ ଧାମ୍ ରେ ହୁଏସ୍। ସବୁ ମାନେ ଭୋଗ ଲାଗେ ସମସ୍ତଙ୍କୁ ଭୋଗ ଦିଆ ହୁଏ। ଆଉ ସମସ୍ତେ ଯାଆନ୍ତି ଦୀପ ଜାଳନ୍ତି। ଆ ମନ୍ଦିର ପରିକ୍ରମା କରନ୍ତି, ବହୁତ ବଢିଆ ମାନେ ଇଏ ହୁଏ।
ଆ ଆମ ଗାଁରେ ବି ଆମ ଗାଁରେ ବି କାର୍ତ୍ତିକ ମାସ ସାରା ସଂକୀର୍ତ୍ତନ ହୁଏ ସକାଳ ଓଳି କରନ୍ତି। ସ୍ତ୍ରୀ ଲୋକମାନେ ବି ଯାଆନ୍ତି, ଆଉ ସନ୍ଧ୍ୟାବେଳେ ବି ହୁଏ। ପ୍ର ପ୍ରତ୍ୟେକ ଘରେ ସ ସବୁ ଘରେ ଦୁଆରେ ଭୋଗ ବସିବ, ଆଉ ତାଙ୍କର ବି ଭୋଜି ଭାତ କରନ୍ତି ସେଠି ଖାଇବେ ସବୁ ସଂକୀର୍ତ୍ତନ ମାନେ। ତାପରେ ଛୋଟ ପିଲା ବି ସବୁ ଯାଇଥିବେ ସେଇଠି ଖାଇବେ ସବୁ ଉ ଦୁଆର ମାନଙ୍କରେ ସେମିତି ହୁଏ।
ଅ ହଁ ଆମର ଏଠି ଯୋଉ ଚାରିଦିନ ହୁଏ ନା ରାସ ଯୋଉ କୁହନ୍ତି। ରାସ ପୂର୍ଣ୍ଣିମା ଯୋଉ କହନ୍ତି ଚାରି ଦିନି ଆଙ୍କ ଆମର ସାମାଜିକ ନାଟକ ମଧ୍ୟ ହଉଚି। ମାନେ ସବୁ ଗାଁରେ ଏଠି ଶିଖୁଚନ୍ତି ନା, ସବୁ ଯାତ୍ରା। ତ ସବୁ ସେଇ ଚାରି ଦିନି ଯାକ, ହଁ ଦଣ୍ଡ ନାଚକା ବି ହଉଚି। ହଁ।
ମାନେ ପିଲାମାନେ ଛୋଟ ଛୋଟ ପିଲାମାନେ
ଛୋଟ ପିଲାମାନେ ନାଚ କରନ୍ତି, ହଁ। ଏଠି ତ ଆମର ଜଣେ ଅଛନ୍ତି ମାନେ ପୁତୁରା ହେବେ ସେ ଫାଷ୍ଟ ରୁ ଟିକେ ଏମତି ମାଇଚିଆ ଟାଇପି ର ହେଲା। ଆସିବେ କହିବେ ଖୁଡି ଭଲ ଶାଢୀ ଟେ ଦବ ନାଚିବା ହେଲା। ତ ତାପରେ ଯୋଉ ଆମର ତ ଏମିତିରେ ବି ମିଶ୍ ଏଥିରେ ସବୁ ଆସୁଚି ଫେରି ମାନେ ଇମିଟେସନ୍ ଜିନିଷ ଗୁଡା।
ହଁ।
ହଁମ୍। ମୁଁ କହିବି ଗୋଟେ ଝିଅ ପାଖରେ ଏତିକି ମାନେ ମେକପ୍ ଜିନିଷ ନଥିବ ଯେତିକି ତାଙ୍କ ପାଖରେ ଅଛି। ସେ ପୁରା ତାପରେ ସବୁବେଳେ ସେ ବିନ୍ଧି ଲଗାନ୍ତି ନହେଲେ ଟିକିଲି ଲଗେଇବେ ଏମତି ତାଙ୍କ ମା କହିଦେଲେ ବୋଲି ସେ ଯାଇକି ମାନେ ରସି ଲଗେଇ ଦେଇଥିଲେ।
ହୁଁ ନା ନା ସେମିତି କରି ଦେଇ ଗଲେ ତାଙ୍କର ମନୁରେ ସେଟା ଗୋଟେ ଆସେ। ପୁଅ ହେଲ୍ ପୁଅ ପିଲା ହେଲେ ବି।
ନାଇଁ ବୁଝିଲି ଯେ କିନ୍ତୁ ଯାହା ହେଲେ ବି ମା ମନ ସେଇଟା ବୁଝୁଚି କି ତ ମୁଁ କହିବା କଥ୍ ତ ଯଦି ମା କହୁଚି ସେଟା ମା କୁ ବି ବୁଝେଇ ପାରିବ, କିନ୍ତୁ ଯାଇକି ସେଇଟା ଏ ଭୁଲ କାମ କରିବାଟା ଏଟା ଭୁଲ୍ ନାଁ। ସେଟା କରିବା ଠିକ୍ ନୁହେଁ, ତ ଆମେ ସମସ୍ତେ ବୁଝେଇଲୁ।
ଆମେ ସେଇଟା ବି ତାଙ୍କୁ ମନା କରିପାରିବାନି ସେ ବାରମ୍ବାର ସେଟା ଲଗେଇବେ ବିନ୍ଧି ଲଗେଇବେ ସେଟା-'
ଗୋଟେ ଜିନଷ ମାନେ ସବୁ କାମ ଦାମ ସବୁ କରୁଛନ୍ତି ପୁଅ ପିଲାଙ୍କ ଭଳିଆ ଯାଇକି କାମ କରୁ-' ହଁ ସବୁ ଜିନିଷ କରୁଛନ୍ତି କିନ୍ତୁ ସେଇଟା ଟିକେ ଇଏ ଅଛି ଆଉ। ମାନେ ତାଙ୍କର ଗୋଟେ ଅଭ୍ୟାସ ବିନ୍ଧି ଲଗେଇବା ମେକଅପ୍ ହବା ତାଙ୍କୁ ଏଇଟା ଟିକେ ବହୁତ ଭଲ ଲାଗେ।
ସେଇଟା ଗୋଟେ ଯେମିତି ଡିଜିଟ୍ ଟାଇପ୍ ର ଗୋଟେ ହେଇପାରିବି।
ହଁ ହଁ ହଁ।
ତ ନିଉ ବ୍ରାଣ୍ଡ।
ଆଉ ରାତିରେ କଣ ରୋଷେଇ ହବ?
ହାଲୋ।
ହଁ।
ଆଉ ହଁ ଫତେଇ ଗଡ଼ ରାମ ମନ୍ଦିର।
ମୁଁ କେବେ ଯାଇନି ବି ଡୋର ଲାଗିନି ଠାକୁରଙ୍କର। ହଁ।
ହଁ କିନ୍ତୁ ମୁଁ ବି ଯାଇନି।
ଏଇ ଯୋଉ ମୋ ସାନ ଯାଆ ଅଛି ତାଙ୍କ ଘର ପାଖରେ ବି ତାଙ୍କର କଳାପଥର ତ ସେଠି ଫତେକଡତେ ପାଖ ଦିଟା ଯାଙ୍କ। ତ ମୁଁ ଆମର ସୁଆଁପଡା।
ଓହୋ।
ତ ମୁଁ ସେପଟେ ଗଲିଣି ବୋହୁତ୍ ଥର ତାଙ୍କ ଘରକୁ। ତ କିନ୍ତୁ ମୁଁ ଠାକୁରଙ୍କୁ ଡୋର ଲାଗିନି ଯାଇପାରୁନି ସେଇଠିକି ଯାଉଛି ସେଇବା ବାଟ ଦେଇକି ଆସୁଛି ହେଲେ ସେଠିକି ଯାଇପାରୁନି। ରଖୁଛି ଝିଅ?
ପାରିବେନି କେବେ ବି।